କଁ କରୁଚ?
ଏ ବସଚି ଆଉ, କାମ ସାରିକି ବସିଚି ଆଉ।
ହଁ ହଁ ଖାଇଥିଲ?
ହଁ ଖାଇ ପିଇ ସାଇଲିଣି ଆଉ।
ଅ ହଁ।
ଆଉ ତମେ କଁ କରୁଚ?
ଏଇଠି ବସିଚି ଆଉ।
ବସିଚ।
ହଁ କାମ ସାରିନି ମୁଁ ଅଳ୍ପ କାମ ସାରିଚି ଆଉ।
ଆଉ ତୁମ ସାଙ୍ଗରେ ଗୋଟେ ଭଲ କଥା ହବାର ଥିଲା।
ହଁ କଣ ପଚାରନ।
ମୁ କହିଲି ଏଇ ରାମଚରିତ ବିଷୟରେ କିଛି ଅବଗ ତ ଅଛି କି ତମକୁ?
ହଁ କଣ ଅବଗତ
ହ ଯେତିକି ଅଛି ଇ ତମେ ଟିକେ ପ୍ରକାଶ କର ଟାଇମ୍ ପାସ୍ କରଦବା।
ହଁ ରାମଚନ୍ଦ୍ର ତ ଯେତେବେଳେ ବନବାସ ଯାଇଥିଲେ। ରାଜା ରାଜା ହବାରେ ଥିଲା ତାଙ୍କର। ରା ରାଜା ରାମ ଅଁ କଁ କହିଲେ?
ସିଏ ବନବାସ କାଇଁ ଗଲେ?
ଉଁ ବନବାସ ଗଲେ ତାଙ୍କର ଆଗରୁ ସେ ସିଜନ ଥିଲା ଆଉ ଆଉ ଆଗରୁ ସେ ସିଜନ ଥିଲା ସିଏ ବନବାସ ଗଲେ ରାବଣକୁ ମାରିବେ ବୋଲି।
ସେ ଆଗରୁ ଥିଲା ନାଇଁ ଯୋଉ ବନବାସ ଗଲେ କାହିଁକି ବନବାସ ଗଲେ ସିଏ ତ ରାଜା ହବା କଥା।
କଁ କହିଲେ?
ବନବାସ କାହିଁ ଗଲେ ସିଏ ତ ରାଜା ହବା କଥା?
ହଁ ରାଜା ହବା କଥା ଯେ ରାଜା ତାଙ୍କୁ ବହୁତୁ ଉଁ ଭଲ ପାଆନ୍ତି ତ ରାଜା ହେବେ ବେଲିକା ରାତି ପାଇଥିଲେ ରାମ ରାଜା ହେଇଥାନ୍ତେ।
ହଁ।
ଓ ଯୋଉ କଇକେଇ କି ଦିଟା ବର ରାଜା ଦେଇଥିଲେ ସେ ଯେତେବେଳେ ତାଙ୍କର ଅ ମାନେ ସେବା ସୁସ୍ଥ କରିଥିଲେ। ତାଙ୍କ ରାଜା ତାଙ୍କୁ ଦିଟା ବର ଦବାକୁ କହିଥିଲେ।
ହଁ।
ସିଏ ଯୋଉ ମନ୍ଥରା ଆସିକିନା କୈକେୟୀ ଙ୍କୀ କହିଲା କି ନାଇଁ ରାମରେ ରାମ ଯଦି ରାଜା ହବ ତାହେଲେ କୌଶଲ୍ୟା ରାଜମା ତା ହବ ଆଉ ତୋ ପୁଅ ରାଜା ହେଲେ ତୁ କାହିଁକି ରାଜା ମାତା ନହବୁ ତୁ ତ ରାଜା ଦିଟା ବର ମାଗିଥିଲୁ ଏଇ ସମୟରେ ଦିଟା ବର ମାଗେ ରାଜା ତତେ ଦେବେ।
ହଁ।
ସିଏ ସେଇଠୁ ଯାଇକି ନା ରାଜାଙ୍କୁ ବର ମାଗିଲା ରାଜା କହିଲେ ସେ ରାଜା ତ ଆଉ କିଛି କହିପାରିବେନି ନା କାହିଁକି ନା ତାଙ୍କ କୁ ଦିଟା ବର ଦେଇଥିଲେ
ହଁ ସିଏ ତାଙ୍କର ବି ଏ ରାଣୀ ହେଉଛନ୍ତି ତାଙ୍କର ଅତି ପ୍ରିୟ।
ହଁ ସିଏ ତ ଅତି ପ୍ରିୟ ରାଣୀ ନା।
କଥା ଭାଙ୍ଗିପାରିବେନି। ସିଏ ଯାହା ମାଗିବେ ଦେବେ ଶପଥ କରିଥିଲେ ନା ଆଗରୁ।
ହଁ ସେ ପୁରା ତା ଯୋଉ ଶପଥ କରିଦେଇଥିଲେ ଆଗରୁ ଯୋଉ ବର ମାଗିବ ମୁଁ ନିର୍ଦ୍ଵନ୍ଦରେ ଦେବି ଆଉ ସେ କଣ ଭା ଜାଣି ଥିଲେ କି ସେ ଏଇ ବର ମାଗିବ ବୋଲି।
ହଁ ସିଏ ଆଉ କଣ ଜାଣିଛନ୍ତି।
ହଁ ସିଏ ତ ଜାଣିନାହାନ୍ତି ନା ଏଇ ବାର ମାଗିବେ ବୋଲି।
ସିଏ କଣ ବର ମାଗିଦେଲେ ଯେ ଭରତ ପରିବର୍ତ୍ତେ ଏ ଭରତ ହଁ ପରିବର୍ତ୍ତେ ରାମଜୀବ ଚଉଦ ବର୍ଷ ବନବାସ।
ମୋ ହ ସିଏ ପ୍ରଥମ ବର ମାଗିଲେ ରାମଚନ୍ଦ୍ର ଜୀବ ଚଉଦ ବର୍ଷ ବନବାସ। ଭରତ ରାଜା ହବ ଦ୍ଵିତୀୟ ବର ରେ। ଦ୍ଵିତୀୟ ବରରେ ଭରତ ରାଜା ହେବ ପ୍ରଥମ ବରରେ ରାମ ବନବାସ ଯିବ।
ଆଚ୍ଛା।
ଆଉ ରାଜା ତ କିଛି କହିପାରିବେନି ନା।
ହୁଁ।
ରାଜା ସେଇଠୁ ଆଉ କିଛି ନ କହିକି ସେଇଠୁ ସମସ୍ତେ ଆସ୍ତେ ଆସ୍ତେ ଜାଣିଲେ। ଜାଣିବାରୁ ରାମ ବି ଚାହିଁଲେ ରାମ ଯୋଉ ଠୁ ଜାଇଲେ କହିଲେ ନା ସିଏ ମୋ ମା ମତେ ଏତେ ଭଲ ପାଆନ୍ତି। ଆଉ ସିଏ କାହିଁକି ଏ ଏ ନିଷ୍ପତ୍ତି ନେଇଛନ୍ତି। ସେ ଯୋଉ ନିଷ୍ପତି ନେଇଛନ୍ତି ମୋ ବାପା ଯଦି ତାଙ୍କୁ ଶପଥ ତ କରିକି ନା କହିଛନ୍ତି ନା ମୋ ବାପାଙ୍କ କାର୍ଯ୍ୟ ମୁଁ କାହିଁକି ପାଳନ ନ କରିବି ମୋ ବାପା ଆଙ୍କୁ ମୋ ବାପା ଯୋଉ କଥା ଟା ସତ୍ୟ କରିଛନ୍ତି ମୁଁ ସତ୍ୟ ଭଗ୍ନ କରିବିନି।
ମୁଁ ବନବାସ ଯିବି।
ମୁଁ କିନ୍ତୁ ବନବାସ ଯିବି ସିଏ ଯେମିତି ବନବାସ ବାହାରିଲା। ସେଇଠୁ ଲକ୍ଷ୍ମଣ କହିଲା ମୁଁ ଯିବି। ସିଏ କହିଲା ନାଇଁ ମୁଁ ତତେ କେନତି ନେବି ନା ନାଇଁ ମୁଁ ମୁଁ କିନ୍ତୁ ଯିବି।
ମୁଁ ବନକୁ ଯିବି ତୁମକୁ ବନରେ
ଯଗିଵି ହୁଁ। ମୁଁ ତୁମକୁ ବନରେ ଜଗିବି। ସେଇଠୁ ଲକ୍ଷ୍ମଣ ଯେମିତି ବାହାରିଲେ ସୀତା କହିଲେ ମୁଁ ଯିବି।
ଯେହେତୁ ମୁଁ ତୁମର ସ୍ତ୍ରୀ। ସିଏ କହିଲେ ଯେହେତୁ ମୁଁ ତୁମର ସ୍ତ୍ରୀ ମୁଁ ବି ତମ ସାଙ୍ଗରେ ଯିବି, ତୁମର ସେବା କରିବି।
ହଁ ଆଉ ସେଇଠୁ ରାମ। ଆ ରାମଚନ୍ଦ୍ର ଯେମିତି ବାହାରିଲେ ତାଙ୍କ ମାଆ। କେତେ କାନ୍ଦିଲେ। ବାପା ତ ସେନତି ରାମ ରାମ ହେଇ ହେଇ ହେଇକା। ହଁ। ମରିଲେ ଆଉ କଣ କରିବେ? ଆଉ ପିତୃ ସତ୍ୟ ପାଳନ କରିକିନା ତ ସିଏ ଯିବେ ନା।
ବନୁକୁ ଗଲା ପରେ। ରାମ ବନୁକୁ ଗଲା ପରେ ଦଶରଥ ରାଜା କଣ ପାଇଁ ମଲେ?
ସିଏ ତାଙ୍କୁ ଅଉ ମାନେ ଅନେଇ ଅନେଇକା ସିଏ ବି ଅଭିଶାପ ପାଇଥିଲେ।
ଓହୋ ଯୋଉ ଦେଇଥେଲେ ଅନ୍ଧମୁନି ତାଙ୍କୁ ଅଭିଶାପ। ଅନ୍ଧ ଅନ୍ଧମୁନି ଅଭିଶାପ ଦେଇଥିଲେ ଯେ ଏ ଅନ୍ଧମୁନି। ତାଙ୍କ ପୁଅକୁ ଶ୍ରବଣ କୁମାରକୁ ଝୁରି ଝୁରିକା ଯେମିତି।
ସିଏ ତାକୁ ଦଶରଥ ରାଜାକୁ ଅଭିଶାପ ଦେଇଥେଲେ ଯେ ମୁଁ ଯେମି ତି ମୋ ପୁଅ କୁ ଝୁରି ଝୁରି ମରୁଛି, ତୋ ପୁଅ କୁ ଝୁରି ଝୁରି ମରିବୁ।
ହଁ। ଆଉ ହଁ ହଁ। ସିଏ ତ ତାଙ୍କର ପିତୃ ସତ୍ୟ ପାଳନ କଲେ ନା।
ହଁ ତାଙ୍କ ପିତୃ ସତ୍ୟ ପାଳିକି ଗଲେ ଆଉ।
ହୁଁ।
ବନୁକୁ ଯେତେବେଳେ ଗଲେ, ବନୁକୁ ଯେତେବେଳେ ଗଲେ। ସେତେବେଳେ ସୀତା ବି ତାଙ୍କ ସାଙ୍ଗରେ ଗଲେ।
ହଁ, ଲକ୍ଷ୍ମଣ ବି ଗଲେ।
ଲକ୍ଷ୍ମଣ ବି ଗଲେ।
ହଁ ରା ରାମ ରାମ ଯେତେବେଳେ ଘରୁ ବାହାରିଲେ ତାଙ୍କ ସାଙ୍ଗ ଆଗରେ ସୁମନ୍ତ ଯାଇଥିଲେ, ତାଙ୍କ ପ୍ରଜା ମାନେ ସବୁ ଯାଇଥିଲେ। କେ ମାନେ, କାନ୍ଦି କାନ୍ଦି ତାଙ୍କ ପଛରେ ଗୋଡ଼େଇ ଗୋଡ଼େଇ ଆଉ ଆମ। ରାଜା ଯାଉଛନ୍ତିଭାରି ବୋଲି। ସିଏ ସେଇଠୁ ରାତିରେ ଗୋଟେ ନଦୀ କୂଳରେ ସେ ନଦୀଟା। କଣ ମୋର ମନେ ପଡୁନି ସେଇ ନଦୀ। କୂଳରେ ରାତିରେ କହିଲେ ଆମେ ଏଇଠି ଶୋଇବା। ଶୋ ଉଁ ଉଁ। ଶୋଇକି ଏଇଠି ରହିକି ରାତିଟା ପାହିବ। ଆଉ ତ ପ୍ରଜା ମାନେ ଆଇଲେନି ରାମଚନ୍ଦ୍ର ତାଙ୍କରି ଗହଳରେ ଶୋଇଲେ। ସେମାନେ ଯେତେବେଳେ ଶୋଇପଇଲେ ସମସ୍ତେ। ରାମଚନ୍ଦ୍ର ଉଠିକିନା ନୁଚି ନୁଚିକା ପଳେଇଲେ। କାହିଁକି, ନା ପ୍ରଜା ମାନେ ତାଙ୍କୁ ଛାଡିବେନି ଉଠିଗଲେ ସମସ୍ତେ। ସେମାନେ ଛାଡିବେନି ନା।
ହଁ।
ଆଉ ଛାଡିବେନି ନା ସେଇଥିଲାଗି ଆଉ ସିଏ, ଯୋଉ ଅ ମାନେ ରାତି ବହୁତ ଥିଲା ଅ ଅନ୍ଧାର ଅନ୍ଧାର ସିଏ ଉଠିକିନା ପଳେଇଲେ। ଆଉ ପଳେଇବାରୁ ଯେତେବେଳେ ପ୍ରଜା ମାନେ ଉଠିକି ଦେଖନ୍ତି ଦେଖିଲା ବେଳକୁ ପ୍ରଭୁ ନାହାନ୍ତି ସିଏ ସେଇଠୁ ଫେରିକନା ଆସିଲେ। ଫେରିକି ଯେନ୍ତି ଆସିଲେ ରାମଚନ୍ଦ୍ର ସେନ୍ତି ଯାଇକି ଗୋଟେ ପଞ୍ଚବଟୀ ବୋଲି ଗୋଟେ ବନ
ହୁଁ।
ସେ ପଞ୍ଚବଟୀ ବନେରେ ଏଁ ଯୋଉ ଯାଇକି ଗୋଟେ କୁଡିଆରେ ରହିଲେ। ରହିଲେ ଯେନ୍ତି ସେଇଠୁ ଲକ୍ଷ୍ମଣ ଗଲେ। ଏଁ ଫଳମୂଳ ଆଣିକିନା ତାଙ୍କୁ ଦେଲେ ଫଳମୂଳ ଫଳମୂଳ ଖାଇ
ଆଚ୍ଛା ପଞ୍ଚବଟୀ ଏ ଯେତେବେଳେ ଶୀ
ଏ ଶୁଣ ଶୁଣ ଶୁଣ ଶୁଣ ଶୁଣ ପଞ୍ଚବଟୀ ଯୋଉ ଯାଉଥିଲେ ବାଟରେ ସବୁ ଋଣୀ ଥିଲା।
ଆ।
ଆଉ ସବୁ ଋଣୀ ଭେଟିଲା। ସବୁଋଣୀ ପାଖକୁ ଯାଇ ତାଙ୍କ ପାଖରେ ଫଳ ଖାଇକିନା ଗଲେ ପଞ୍ଚବଟୀ କି। ପଞ୍ଚବଟୀ ପଞ୍ଚବଟୀ ବନରେ ଯେତେବେଳେ ଯାଇ ପହଞ୍ଚିଲେ ସେଠିକି ତାଙ୍କୁ ଅନ୍ଧାର ହେଇଯାଇଥିଲା। ହାଲୋ।
ହଁ ହାଲୋ କୁହ?
ନାହିଁ ମୁଁ କଇଲି ଶୁଭୁଚିନା ନାହିଁ?
କୁଅ କୁଅ?
ହଁ ଆଉ ସେ ପଞ୍ଚବଟୀରେ ଯାଇ ପହଞ୍ଚିଲେ। ପଞ୍ଚବଟୀ ପୁରା ନିଷ୍କାଞ୍ଚ ବନ। ସେଠି ରହିକି କିଛି ଅଳ୍ପ ଅଳ୍ପ ଦିନରେ କିଛି ଦିନ ରହିଛନ୍ତି। ତାପରେ ରାକ୍ଷସୀ ଆଇଲା କିଏ ସୁପନକା ରାକ୍ଷସୀ।
କିଛି ଦିନ ପରେ
ହଁ ସେଠି ରହିବା କିଛି ଦିନ ପରେ ଏଁ ଗୋଟେ ଗୋଟେ ଚଢେଇ ଆଗେ ଆସିଲା ଯୋଉ ଉଁ ଇଏ ଚଢେଇ ଟା।
ଜଟାଇ।
ସେ ଚଢେଇ ନା ଟା ମନେ ନାଇଁ କଣ କହିଲେ?
ଜଟାଇକୁ ଭେଟିଥେଲେ।
ହଁ ହଁ। ସେ ଜଟାଇ ପକ୍ଷୀ ଜଟାଇ ପକ୍ଷୀକି ଭେଟିଲେ। ଭେଟିଲେ ଜଟାଇ ପକ୍ଷୀ ସା
ଏତେ ବଡ଼ ପକ୍ଷୀ ସିଏ ରାମଚନ୍ଦ୍ର ଦେଖିକି ଆଶ୍ଚମ୍ବିତ ହେଇଥେଲେ।
ହୁଁ।
ଯେ ଆମେ ଏତେ ବନ ବୁଲିଛୁ ଏତେ ବଡ଼ ପକ୍ଷୀ ଆମେ ଦେଖିନୁ।
ଦେଖିନ? ହ୍ୟାଲୋ
ସରିଗଲା।
ସରି ତା ମନକୁ କଟିଗଲା। କହ୍ନେଇ କୁଆଡ଼େ ଗଲା? ଭାଇ ଜୋତା ପି ଦେବ ବି ସେ ଜୋତା କାଲି ଶୁଣୁ କାଲି ଯୋଉ ସ୍କୁଲ ଯିବୁ ହ ୟାକୁ ଦବୁ ନି କହୁଚି ହଉ ହଁ ହଁ।